ଶିଷ ଆଶିଷ କେମିତି ଅଛ?
ଭଲ।
ଓହୋ ନାଇଁ କାଲି ଗାଁକୁ ଯିବାର ଅଛି ମୋର। ହ୍ୟାଲୋ ଆଶିଷ ହଁ ମୋର ଗାଁକୁ ଯିବାର ଅଛି। କିନ୍ତୁ ମୁଁ ଭାଇ ଟିକେ ଟେନସନରେ ଅଛି ଅକ୍ଚୁଆଲି।
କଣ?
ମୁଁ ବହୁତ ବ୍ୟସ୍ତ ଅଛି ଏଇନା ମୁଁ କଣ କରିବି ମୁଁ ଜାଣିପାରୁନି।
ହୁଁ ହଉ ଟିକେ ନା ଠାକୁରଙ୍କ ନାମ ଜପ କଲ୍ ମୁ ମେଡ଼ିଟେସନ୍ କର ମୁଣ୍ଡ ଶାନ୍ତ ହେଲେ ବ୍ୟସ୍ତ ହବନି।
ନାଇଁ ମୁଁ ଆକ୍ଚୁଆଲି ବହୁତ ବ୍ୟସ୍ତ ଅଛି ଦେଖୁନା ମାନେ ମୋର ଏବେ ମୋର ଏଗଜାମ୍ ଚାଲିଛି। ମାନେ କାଲି କହିବାକୁ ଗଲେ ରବି ବାରେ ମୁଁ ଭାବିଥିଲି ଛୁଟି ଦିନ ମୋର ମାନେ ପ୍ରୋଜେକ୍ଟ ଅଛି ମୋ ପ୍ରୋଜେକ୍ଟ ସ୍କୁଲ ଦେଇଛନ୍ତି ପ୍ରୋଜେକ୍ଟ ନା। ପ୍ରୋଜେକ୍ଟ ଅଛି ମୋର ସବୁ ପ୍ରୋଜେକ୍ଟ ସାରିବି
ତାହେଲେ ତମର ଘରେ ଦେଇଦେଇଯା
ଥିବେ ନା ତମର ବି ଚାଉଳ ପାଇଁ କିଏ ଯିବେନି ଆମ ଘରେ ଆକ୍ଚୁଲି ବାପାଙ୍କର ଏଇନା ଦୋକାନରେ ବସିବେ ବୁଝୁଚ। ଦୋକାନରେ ଆକ୍ଚୁଆଲି ଗାଡି-ଗାଡି କାମ ଅଛି କଣ? ସିଏ ଆରେ ସିଏ ବୁଝୁନି ମତେ ରଖିବେନି ଦୋକାନ ସମ୍ଭଳି ପାରିବୁନି ସିଏ ଯାହାହେଲେ ବସିବେ ତାପରେ ତାଙ୍କର କେତେ ସିଗୁଲିଆ କଷ୍ଟମର ସବୁ ଅଛନ୍ତି। ତାପରେ ବେପାରୀ ମାନେ ଫୁଲ ନିଅନ୍ତି ମୁଁ ସେମାନଙ୍କୁ ଯୋଗେଇ ପାରେନି ବାପା ଦିଅନ୍ତି ତାଙ୍କର ତାପରେ ବୋଉ ବି ଗାଁକୁ ଯାଇ ପାରିବନି। ବୋଉର ମାନେ ଏପଟେ କାମ ରହିଯାଉଛି ଆଉ ତାର ଝୁଅକୁ ତ ଏକା ପଠେଇ ହବନି ବାକି ରହିଲି ମୁଁ ମୁଁ ଯଦି ନ ଯାଉଛି ତାହେଲେ ଚାଉଳ ଆସିପାରିବନି ଆମେ ଉପାସ ରହିବୁ ବୁଝଛ ତ ଆଉ ମତେ ଯେହେତୁ କାଲି ରବିବାର ଟା ଥିଲା ମୁଁ-ଆଁ
ତମ ଭାଇ
ଭାଇ ବା ଭାଇ ସେ ଯିବେ କାଲି ଗୋଟେ ତାଙ୍କର ଗୋଟେ ଭୋଜି ଅଛି ବାହାଘର ଭୋଜି ଅଛି। ସେ ତ ସେଠିକି ଆଟେଣ୍ଡ କରିବାକୁ ଯିବେ ଆରେ ହଁ ଯେ ମୁଁ ବୁଝୁଛି କିନ୍ତୁ ଆମର ରାସନ କାର୍ଡରେ ତାଙ୍କ ନାଁ ନାହିଁ ବା। ହଁ ମୁଁ ହଁ ଟିପଚିହ୍ନ ଦେଇଥିଲି ସିଏ ମୋ ସହିତ ଗଲେ ହଁ ନେଇ ଆସିଲେ ସେମିତି ଗୋଟେ ହଅନ୍ତା ସେମିତି ନାହିଁ ବା
ଏକଲା ଯାଇପାରିବେନି ମାନେ ସିଏ ଏକଲା ଯାଇକି ଆଣିପାରିବେନି ତମ ପାଇଁ
କେମିତି ଆଣିବେ ଆମ ଟିପୋ ଚିହ୍ନ ଦରକାର ନା ରାସନ କାର୍ଡରେ ତମ ରାସନ କାର୍ଡ ନାହିଁକି?
ନା ଆମର ଦରକାର ନାହିଁ ରାସନ
ତମେ କେମିତି ଖାଉଛ କଣ ଖାଉଛ ତମର ତ ଗମେଣ୍ଟ ଚାକିରି ବି ନୁହଁ ତମର ତ କେବେ ଗମେଣ୍ଟ୍ ବି କିଛି ନାଇଁତ ତମେ କିଣିକି କାଇଁ ଖାଉଛ ରାସନ କାଡ୍ ଗୋଟେ କରିଦଉନ।
ରାସନ କାର୍ଡ ହଉଛି ଯାହାର ବିଲୋ ପୋଭର୍ଟି ଲାଇନ୍।
ହଁ ତମେ କହୁନ ଆମେ ବିଲୋ ପୋଭର୍ଟି ଲାଇନି।
ନା ଆମେ କହିଥିଲେ କଣ ହବ ଆସିକି ରେଡ କରି କହିବ କଣ ଚାରିଟା ଏସି ଦଶଟା ଗାଡି ଏଡେବଡ଼
ହଁ ତମେ ଗୋଟେ କାମ କର ସେଇ ଯୋଉ ମଙ୍ଗଳା ପିଢ ର ଗୋଟେ ଚାଳ ଘର କରି ରହିଯାଉ କ ଆମ ପାଖରେ କିଛି ନାହିଁ ଆମେ ଗିରିବ। ଆମ ଗୋଟେ ବି ପି ଏଲ କାର୍ଡ ଦିଅ। ହେଲା ସେମିତିରେ ଆଉ ଗୋଟେ ଆଉ ଗୋଟେ ଭଲ ଜିନିଷ କଣ କି ଆମକୁ ତ ଏକରେ
ମୁଁ ଜେଜେ ଥରେ ଶୁଣୁଥିଲ ମୋ ଜେଜେ ଥରେ ଗୋଟେ ମଜା କଥା କହୁଥିଲେ ମୋ ଜେଜ ଗ୍ରାଣ୍ଡ ଫାଦର।
ହଁ-ହଁ କୁହ।
ସେ କଣ କରୁଥିଲେ ନା ଆରଥର ରାସନ କାର୍ଡ ଆଣିବାକୁ ଯାଇଥିଲେ।
ହଁ-ହଁ।
ଛନ୍ତି ନା ପୁରା ଗୋଟେ ଛିଣ୍ଡା ବେ ଟା ଭଲ ସାଟ୍ ଟେ ପିନ୍ଧିଥିଲେ ତାକୁ ଛିଣ୍ଡେଇ ଦେଲେ ଚୁଟି ଟାକୁ ପୁରା ଭଲ କୁଣ୍ଡାନ୍ତି ସେ ସବୁ ଳେ ଏପଟ ସେପଟ କରିଦେଲେ ଟିକେ ମୁହଁରେ ଟିକେ କଳା ବୋଳିଦେଲେ ଗଲେ। ସି ତାକୁ କହିଲା ପୁଅ ତମେ କୋଉଠୁ ଆସିଛ କଣ ଏମିତି ପଚରା ପଚୁରି କଲା ପରେ ଦେଇଦେଲା।
ଦେଇଦେଲା ମାନେ ମିଳୁଥିଲା।
ଆଁ
ମାନେ ତମ ରାସନ କାର୍ଡୁରୁ ଚାଉଳ ମିଳିଲା।
ଉଁ।
ତମେ ତମକୁ ରାସନ କାର୍ଡ ମିଳିଗଲା
ଆରେ ମାନେ ମୁଁ ଜେଜେଙ୍କୁ ସେତେବେଳେ କଣ ପିଲାବେଳେ ଯାଇଥିଲି।
ଅହୋ ହ ଓହୋ ମାନେ ମୁଁ ତ କହୁଛି ତମେ ସତ ସେ ମଙ୍ଗଳ ଆକ୍ଚୁଆଲି ଗୋଟେ ଘର କରି ରହିଯାଅ ସେଇଠି ତମକୁ ଯାହାେଲେ ଗୋଟେ ରାସନ କାର୍ଡ ଦେଇଦେବେ ସେମତି ଗୋଟେ ଦୃଷ୍ଟିରୁ ଭଲ କଣ ହବ କି ଆମକୁ ତ ଏକରେ ଖେଳିବାକୁ କିଛି ମିଳୁନି। ହେଲା ସେମାନେ ସେଇଠି ଘର କରି ରହିଲେ ସେମାନେ ବି ଆଉ ଆସିକି ଖେଳିବାକୁ ପାରିବେନି।
ହୁଁ-ହୁଁ-ହୁଁ ଘର କରିବାକୁ ହେଲେ ମାଲିକଠୁ ପରମିସନ ନବାକୁ ପଡିବ ଜାଗା କିଣିବାକୁ ପଡିବ।
ସେ ନାଇଁ ନାଁ ସେଇଟା ମୁଁ ବୁଝୁଛି କିନ୍ତୁ ଭାଇ ମୁଁ ଥଟା ମଜା କହିଲେ କିି ମତ ଟିକେ ମୁଁ ସିରିୟସ ଅଛି। କାଲି ଦେଖ କାଲି ମୁଁ ଗାଁ କୁ ଯିବି ମାନେ ସେ ଚାଉଳ ଉଠା ଉଠି ତାପରେ ଗାଁ ରେ ନେଟୱାର୍କ ପାଇନି ଖାଲି ଭାଇ ବହୁତ ଇସୁ।
ନା ମୁଁ ବୁଝୁଛି ତମେ ସେଇଥିପାଇଁ ତମେ ଆଜି ରାତିରେ ଫ୍ରି ହବ ତ?
ରାତିରେ ମୁଁ ଦେଖ ମୋର ପରଦିନ ମୋର ପରୀକ୍ଷା।
ନ ଦେଖ ଆଇଦର ପରୀକ୍ଷାକୁ ଗୋଲି ମାର ନହେଲେ କାମକୁ ଗୋଲି ମାର।
ଭାଇ ମୁଁ କଣ କରିବି ଭାଇ ମୁଁ ବୁଝିପାରୁନି ମୋ ମୁଣ୍ଡରେ କିଛି ପଶୁନି। ବୁଝୁଛ ତ ଭାଇ ଯଦି ନ ପଢିକି ଯାଉଛି ଆମର ମ୍ୟାଥ ଡିପାର୍ଟମେଣ୍ଟ ର ଛୁଆ ମୁ ଯ ମୁଁ ତମକୁ ଯଦି ନିଚକୁ ନ କହିବି ମୁଁ ଏବୋଇନରେ ଅଛି ତମେ ନିଜେ ଆଠି ଚିକୁ ଫୋନ କର କହିବନି କି ମୁଁ ଲାଇନ ରେ ଅଛି। ତାଙ୍କୁ ପଚାରି ଦିଅ ମ୍ୟାଥ ଡିପାର୍ଟମେଣ୍ଟ ପିଲା କେମିତିଆ ଭାଇ ସି ଟୋଟାଲ ଉପରେ ତମର ମାନେ ସେ ସାଙ୍ଗ ହେଇକି ତମ ଆଡୁ ପଛରେ ଛୁରୀ ବୁସୁଥିବେ। ବୁଝୁଛ ତ। ସେମାନେ କିଛି ବତାନ୍ତିନି ତ ସପ୍ରାଇଜ ଟେଷ୍ଟ ସବୁ ବଢ଼ିଆ ପୋଡି ସେମାନେ ଭାଇ ମ୍ୟାଥ୍ ଷ୍ଟୁଡେଣ୍ଟ ମାନେ ଏ
ତମର ଏଇ ଯୋଉ ଡି ଏଚ ଆର ଆଇ ଟି ଆର ଆଇ ସେଟା କାକ୍ସରେ କୋଉ କଣ?
ଅ ସିଏ ତାର ମ୍ୟାଥ୍ ଯେ ଆମର ନୁହଁ ସିଏ ଅ
ଆସିକି କେମିତି ପଢିକି ସବୁ କରିଦଉଛି ତମେ କରିପାରୁନ।
ଆରେ ସିଏ ତୁ ବୁଝୁନୁରେ ଭାଇ ସିଏ ଝିଅ ପିଲାଟା ସିଏ ଘରେ ରହିଲା ତାର ଚବିଶି ଘଣ୍ଟା ସିଏ ଫାଙ୍କା। ଆମେ ପୁଅ ପିଲା ଦେକେ ତୁ ନିଜେ ତ ପୁଅ ପିଲା ଟା ଦେଖୁନୁ ତୁ କେତେ କାମ ଦିନ ସାରା କରୁଛୁ କହୁନୁ ତଥାପି ସପ୍ ସମୟ ବାହାର କରୁ ନା ନାଇଁ ମୁଁ ଏଇନା ଦେକି ସମୟ ବାହାର କରୁଛି ମୁଁ ଘରେ ପହଞ୍ଚିକି ମାନେ ଏନା ମୋର ଯିବ ଆମର କାମ ଦାମ ସବୁ ଯିବ ତମେ ବୁଝିବାକୁ ଚେଷ୍ଟା କର ସପ୍ରାଇଜ ଟେଷ୍ଟ ଅଛି ମାନେ ମୁଁ କାଲି ଗାଁକୁ ଯିବି ମାନେ ବହି ପତ୍ର ନେଇକି କୋଉଠି ପଢାପଢି କରିପାରିବିନି। ବୁଝ ତ ଗାଁ ରେ ମାନେ ପଢାପଢି କରିପାରିବେନି ଦେଖୁଛ ଆରେ ମୁଁ ବୁଝୁଛି ମୋ ଯେ ମୋ ଇୟର ଫୋନ ଟା ଚୋରି କରି ନେଇ ଯାଇଛନ୍ତି।
ଆରେ ଇୟର ଫୋନ-ଇୟର ଫୋନ ତାର-ତାର
ନାହିଁ ମୋର ସେଗୁରା କିଛି ତ ପାଖ ଯଦି ଅଛି ଧାର ଦେଇଥା ମୁଁ ଆଇଲେ ପଛେ ଦେଇଦବି ତମକୁ।
ହୁଁ ଆମ ପାଖରେ ଥିଲେ ମୁଁ ତମକୁ କାହିଁ କହନ୍ତି?
ଧାର ଦେଇଥାଉ ଗୋଟେ ଦିନ ପାଇଁ ତମର ବି ଫାଇଦା ମୋର
ଟାଇପ ସି ବାଲା ହବ ଚଳିବ।
ଟାଇପ ସି ମାନେ ଟାଇପ ସି ମାନେ ମୁଁ
ମାନେ ତମ ଟାଇପ ସି କେବୁଲ ତମ ଟାଇପ୍ ସି କେବୁଲ ଅଛି ଟି?
ହଁ ଟାଇପ ସି କେବୁଲ ମୋର। ହଁ-ହଁ କା-କାମ କରୁଛି। ହଁ ଯେ କିନ୍ତୁ ଏଉଠୁ ବସରେ କଟକ ଯାକେ ଯିବାକୁ ଯେତିକି କଥା ହବା କଥା ସେତିକି ହେଇଯିବ ତାପରେ କଟକରୁ ଘର ଧରିବା ଯାକେ ନହ ହୋଇପାରେ। ବୁଝିଲୁ କାରଣ ସାଢୁ ସାଡେ ଆମର ନେଟୱର୍କ ହଉନି ସକାଳୁ ସକାଳୁ ଭୋରୁ
ତାହେଲେ ବେଟର ଆଜି ରାତିରେ ଯେତିକି ହବ କାମ ସାରିଦିଅ।
ଆରେ ରାତିରେ ତୁ ବୁଝୁନୁ ସୋମବାରେ ମୁଁ ଆସିବି ସକାଳୁ ସକାଳୁ ଆରେ ହବନି ମୁଁ ଏଇନା ଘରେ ପହଞ୍ଚିଲି। ଯାହେଲେ ପଢିବି ମ୍ୟାଥରେ ଭାଇ କି କଣ ଏମିତି ନର୍ମାଲ ତମର ହିଷ୍ଟି ଜୋଗ୍ରାଫି ହେଇଚି ଘୋଷିବି ହଁ। ଆରେ ମୁଁ ପହଁଞ୍ଚିଆ ପହଞ୍ଚିଆ ହେଇଗଲିଣି ଘରେ ବୁଝୁନ କଥାଟା କେମିତି ଆଉ କଣ।
ଏଇନା ଆଠଟ ରାରୁ ଦଶଟା ପଢ ଦଶଟାରୁ ସାଢେ ଏଗାରଟା ବାରଟା ଏମିତି
ଜାଣିନୁ ଭାଇ ପରୀକ୍ଷା ଟେଷ୍ଟ ଚାଲିଛି, ମ୍ୟାଥରେ ଭାଇ କିଛି ହଉନି ମୋର। ମୁଁ ମ୍ୟାଥ ଆକ୍ଚୁଆଲି ଛାଡିବା ଉପରେ, ଏଇ ଯଦି ଖରାପ ମାର୍କ ରଖିବି କେମିତି ହବ କହିଲୁ ହବନି। ମୁଁ କହୁଛି କାଲି ଶୁଣୁ କାଲି ଦିନଟା ମୁଁ ମୁଁ ସକାଳୁ ସକାଳୁ ବି ହବନି ରା ତିରେ ରାତି ବାରଟା
ଚିକୁ ଭାଈକୁ ଟିକେ ରାଜି କରୁଉନ ମୋ ସହ ଦି ତିନିଟା କଥା ହେବା ପାଇଁ।
ସେଇଟା ତ ଚିକୁ ଆଚ୍ଛା ମୁଁ ଚିକୁୁ ସହିତ ଦେଖିଆ କଥା କରଉ ଦେଖିବ ନହେଲେ ଜନ୍ମଜୟ ହବ କି ଚିକୁୁର ନ ହେଇପାରେ ଜନ୍ମଜୟର ହବ କି?
କୁନୁ କଥା ପଚାଉନା ଟିକେ କୁନୁର କୁନୁ।
କହିଛି କି ମୋର ମାନେ ଆ କୁନୁକୁୁ କହିଛି କି, ମାନେ ମୁଁ ଏ ତୁ କହିପାରୁନି ଠିକ ସେ ଖୋଲିଖାଲ କିଏ କହିଲି କହୁଚି କୁନୁ କୁ ମୁଁ ମନା କରିଛି କି କୁନୁ ମୋର ସବୁ ପ୍ରୋଜେକ୍ଟ କାମ ମୁଁ ସାରି ଦେଇଛି। ବୁଝୁଚ କୁନୁକୁ ମୁଁ ଏମତି କହିଛି। ତ କୁନୁ ଯେହେତବେଳେ ଜାଣିବ କି ନାଇଁବେ ଏଇୟା ଆ ଅମୁଲ ଇଏ ସିଏ ତ ତମେ କଥା ହେଇଥିଲ ବା କୁନୁ ଭାଇ ସହିତ। ସିଏ ସଦାବେଳେ ଫାଙ୍କା ରହୁଛନ୍ତି ତ ତାଙ୍କର ଫାଙ୍କା ହେଇପାରିବ। କିନ୍ତୁ ମୋର ଟିକେ ଭାଈ ଅକଳିଆ କଥାଟା ଭାଈ ପରିସ୍ଥିତି ଟା ବୁଝିବାକୁ ଚେଷ୍ଟା କର।
ହୁଁ ହଉ ଦେଖ ଯଦି ରାତିରେ ଘଣ୍ଟାଟେ ବି ବାହାରି ପାରିବାନି।
ସେଥିରେ ଏବେ ଯେତିକି ଅଛି ସେତିକି, ଭାଇ ମୁଁ ପଢାପଢି ଚାଲିବ ଭାଇ
ହଉ ଠିକ ଅଛି ଗୋଟେ କାମ କର। ଏଇନା ନଅଟା ଯାଏ କଥା ହେଇଯାଅ, ତାପରେ ଦି ଘଣ୍ଟା ତିନି ଘଣ୍ଟା
ଆରେ ଭାଇ ତୁମେ ବୁଝ ଚେଷ୍ଟା କର। ମୁଁ କହୁଛି ସେଇ ମାନେ ସାଢେ ଏଗାରଟ ବାରଟା ବେଳେ ଯଦି ଫ୍ରି ଅଛି, କଲ ତମେ କଲ କରୁନ ନାଇଁ ଏବେ ଏବେ ଏ କଣ ତିନି ଘଣ୍ଟା ତମେ ତିନି ଘଣ୍ଟାରେ ଏମିତି କାଲି ଦିନ ସାରା କିଛି ପଢିବନି। ତମେ ତିନି ଘଣ୍ଟ ତୁ ଏମିତିି ତିନି ଘଣ୍ଟାରେ ସବୁପାଠ ସା
ଆଉ ତାହେଲେ ତ ବେଟର ହବ କିଛି ପଢନି। ଆଉ ତମେ ତ ଜାଣିଛ ମୁଁ ଯେତିକି ସମୟ ଦିନେ ପୂର୍ବରୁ ପଢିଲେ କିଛିହବନି।
ଆରେ ମୋର ଦେଖ ଶୁଣ ମୋର ମୋର ହ ଦେଖ ସେମିତି ଯ ଦି ଭାବିବ ତମେ ତ କିଛି ପଢିବନି କିଛି ନାଇଁ। ତାପରେ ସାଙ୍ଗମାନେ କିଛି ଦେବେନି। ତମର ଏକ ମାର୍କ ରହିବନି ତାପରେ ସେ ଯୋଉ ମ୍ୟାଥ ଡିପାର୍ଟମେଣ୍ଟ ଯୋଉ ଅଛି। ଟିଚର ସେମାନେ ଯୋଉ ଭଳିଆ ମାନେ ଟଣ୍ଟ ମାରି ସେମାନେ ସକାଳେ ବେଳା ତେମେ ତମ ସହିତ ମୁଁ କଣ କରୁଥିଲି ମୋର ମନେନାହିଁ। ସକାଳେ ତେବେ ମୁଁ ଟେଷ୍ଟ ଦବାକୁ ଯାଇଥିଲି। ଆଜି ଶନିବାର ଥିଲା ମୁଁ ଟେଷ୍ଟ ଦବାକୁ ଯାଇଥିଲି। ତାପରେ ତମ ସହିତ ଆସିକି କଥା ହେଲି କି କଣ କରୁଚ? କଣ ନାହିଁ, ଏବେ ପୁଣି ଥରେ ତମ ସହିତ କଥା ହଉଛି। ତାପରେ ଚା ଟା ବେଳିଆ ମୁଁ ମାର୍କେଟ ଗଲି। ମୁଁ ଆଜି କ୍ରିକେଟ ଖେଳିବାକୁ ବି ଆସିନି ହେଲା। ମୁଁ ଆଉ କଣ କରିବି ଆଉ। ଭାଇ ତ ଯେମତି ଚାରିଆଡେ ପରିସ୍ଥିତି ମତେ ଖାଇଯାଉଛି। ମୁଁ ଗୋଟେ କାଲି ଗୋ ମୁଁ ପରଦିନ ପରୀକ୍ଷା ମୁଁ ଗୋଟ ଚାଉଳ ଆଣିବାକୁ ଗାଁକୁ ଯାଉଛି। ଘରେ ମୁଁ ସେ କଥା କହିଲି ମୁଁ ଚାଉଳ ଆଣିବାକୁ ଗାଁକୁ ଯାଇପାରିବିନି। ଘରେ ଏଇନା କହିଲେ ନା ଝଗଡା ହବ କିଏ ଯିବ କିଏ ଯିବ କହିକି ଏମିତି ଝଗଡା ହବ। ଭାଇ ମୁଁ କଣ କରିବି? ଆଉ କଣ ଘରେ ଧରି ଏଇନେ କହିବେ ନାଇଁ ମୁଁ ଚାଉଳ ଆଣିବାକୁ ଯାଇପାରିବିନି। ପରଦିନ ମୋର ପରୀକ୍ଷା ଏମିତି କହିଲେ ସେ କହିବ ମୋର ବି କାମ ଅଛି ମୁଁ ଯାଇ ଯାଇପାରିବିନି ମୋର କାମ ଅଛି ଭାଇ ଚାଉଳ ଅଟକି ରହିବ। ଯାହାହେଲେ ମତେ ଯିବାକୁ ପଡିବ।
ବୁଝୁଛି ମୁଁ କହୁଛି କି ତମେ ଯୋଉ ମାର୍କେଟ ଗଲ ମାର୍କେଟ ନ ଯାଇ ଦି ତିି ଘଣ୍ଟା ଘରେ ପଢ
ଆରେ ମାର୍କେଟ ଆ ମାର୍କେଟ ଯିବିନି କି କ କଥା ଯେ ଗାଁ କୁ କଣ ଯିବ କଣ ନାହିଁ ସଉଦା ପତ୍ର ଆଉ କଣ ଗାଁର ଲୋକ ଅଛନ୍ତି। ଆ କିଏ ଆଣିବ କିଏ ଅଛି ଘରେ। ଅଙ୍କଲ ଆଣ୍ଟି କୋଉଠି ଅଛନ୍ତି। ସେ ଖାଲି ଅଙ୍କଲ୍ଟ ଆଣ୍ଟି କହୁଛୁ ମୋର ଭାଇର ମୋର ଯାଇଥିଲୁ କିଣା କିଣି କରିବାକୁ। ଭାଇ ଡାକିଲା କହିଲା ଚାରିଟା ବେଳେ କଣ କରିବୁ କି କହି ଡାକିଲା। ମତେ ଡାକିକି ନେଇଗଲା ମୁଁ ତାକୁ କଣ କହିବି। ଚାରିଟା ବେଳେ ମୁଁ କଣ କରୁଛି ତାକୁ କଣ କହିବି। ହଁ ମଙ୍ଗଳା ପିଇଡି ହଁ ହଁ। ତେମେ ଭାଇ ଯେତିକି ସହଜ ଭାବୁନ ତମେ ବା ନିଜ ବାପା ଠାରୁ କହି ଗୋଟେ ସିମ୍ ଆଣିବାକୁ ତମର! ! ! ! ! ! ! ! ! ! ଆଉ ମତେ କଣ କହୁଛ ଏ କଥା ଯାଇକି ମଙ୍ଗଳା ପିଢ଼ି ଇଏ କରିବା କଥା କହୁଛ? ଆଉ ଛାଡ଼ କହିଲେ ତ ଏଇନେ କେତେ କଥା କହିବି ଭାଇ ମୋର ହବନି ତମେ ଭାଇ ଆଉ ଯାଇନା ସୋମବାର ଯାକେ ମତେ କିଛି କୁହନି, କଣ?
ହୁଁ।
ବୁଝିବାକୁ ଚେଷ୍ଟା କର ମୋର ଟିକେ ଏବେ ଅସୁବିଧା ଅଛି ତ ମୁଁ ମୋ ସାଙ୍ଗ ମାନଙ୍କ ସହିତ ଯୋଗାଯୋଗ କରିଦଉଛି କିଏ ତମ ସହିତ ମାନେ ଆଦାନ ପ୍ରଦାନ କରିବେ।
ନା ସେ କୁନୁ ଭାଇ ସେ କଥା ଶୁଣି ବେନି।
କୁନୁ ଭାଇ କାହିଁ କଥା ଶୁଣି ବେନି ତେମେ ତାଙ୍କ ସହିତ କଥା ହେଇଛ କେଇ ଥର?
ସେ ଥରିଏ କଣ କଥା
ମତେ କୁହ କୁନୁ ଭାଇଙ୍କ ସହିତ କଥା ହଉନ କୁହ ଆମର ଏମିତି ଏମତି
ସିଏ ତ ଭାଇ ମୁଁ କଲ କଲେ କାଟି ଦଉଛନ୍ତି, ମେସେଜ ଦେଖୁନାହାନ୍ତି, ଦେଖିକି କିଛି କହୁନାହାନ୍ତି।
କହ ଆରେ ସିଏ ଦେଖ ସିଏ ଫାଙ୍କା ହେଲେ ମାନେ ଗ୍ରୁପ ସିଏ ଆମର ଯୋଉ ଗ୍ରୁପ୍ ଅଛନ୍ତି କୁହନ୍ତି ମୁଁ ଫାଙ୍କା ଅଛି ଯଦି କାହାର ମୋ କଥା ମନେ ପଡ଼ିଛି ତାହେଲେ ମୋତେ କଲ୍ କର ମୁଁ ଆପଣଙ୍କ ସହିତ କଥା ହେଇଯିବି। ମାନେ ସେ ସଦାବେଳ ପାଇଁ ଫା ରହୁଛନ୍ତି ତ ଆପଣ ଯଦି ତାଙ୍କ ସହିତ ଯଦି ଯୋଗାଯୋଗ କରିପାରିଲେ ତ ବହୁତ ଭଲ ହୁଅନ୍ତା।
ନା ତମେ ଟିକେ ଚିକୁୁ ଭାଇ କି ଜନ୍ମଜୟ ଭାଇଙ୍କ ସହ କଥା
ଚିକୁୁ ଭାଇ ତ ଯେମିତି ମାନେ କଥା ହଉଛନ୍ତି ଜନ୍ମଜୟ କଥା ହଉଛନ୍ତି କଥା ହେଇଯିବେ କିନ୍ତୁ ତାଙ୍କର ଏତେ ସମୟ ଫାଙ୍କା ରହୁନି ଯେତେ କୁନୁ ଭାଇ ଫାଙ୍କା ରହୁଛି। ଦେଖିଲ ହଉ ମୁଁ ଚିକୁ ସହିତ କଥା ହେଇ ଯାଉଛି ଜନ୍ମଜୟ ସହିତ ବି କଥା ହେଇଯାଉଛି ଦେଖିବା ସେ କଣ କହୁଛନ୍ତି ମୁଁ ସେଇ ଅନୁସାରେ ତମକୁ କଲ କରିକି ଜଣଉଛି ଆଉ ହେଲା ହଉ ମୁଁ ତାହେଲେ ରହୁଛି।
ହୁଁ।